ନମସ୍କାର ନମସ୍କାର ମ୍ୟାଡାମ। ଆଉ କଣ ଖବର କୁହନ୍ତୁ? ମୁ ଯେ ଘର କାମ ହଉଛି ସେଇଠି ଟିକେ ଥିଲି ଆଉ। କଲ କରିଦେମି ଟିକେ ମ୍ୟାଡାମ କଣ କରୁ କ ନାହିଁ।
ହଁ।
ଆଉ ଆପଣଙ୍କର କଣ କେମିତି ଚାଲିଛି ଖାଇବା ପିଇବା ସରିଲାଣି?
ହଁ ଏଗାରଟା ବାଜିଲାଣି ଖାଇସାରି ଲୁଣି ଆଉ।
ଆଛା ଆଚ୍ଛା। ଆଉ କଣ ଖାଇଲେ କଣ?
ରୁଟି ଭଜା କ୍ଷୀର ଏଇ ସବୁ ଆଉ
ଆଛା ଆଛା। ହଁ ଆମେ
ଆପଣ କଣ ଖାଇଲେ?
ମୁଁ ଖାଇଲି ପଖାଳ ଭାତ ଆଉ ଆଳୁ ଭର ତା ଆଉ ଗୋଟେ ହେଇଥିଲା ଆମର ଗୋଟେ ଯୋଉ ପିତା ଶାଗ ବରା ସିଏ ହେଇଥିଲା ଭଜା ଏଇସୁ ଆଉ
ଏସବୁ କିଏ ମା ବନେଇକି ଦେଲେ ଘରେ ବୋ
ହଁ ହଁ ହଁ ମା ବନାନ୍ତି ତ।
ଓ ହୋ। ପିତା ଶାଗ ଆମର ବହୁତ ଖାଇବାକୁ ଇଆଡେ ଇଛା ଯେ ଆମ ଆଡେ ଟିକେ ମିଳୁନି।
ଆଚ୍ଛା ଆଚ୍ଛା।
ଆପଣଙ୍କ ସେଆଡେ ସବୁ ଫବୁ ପ୍ରକାର ଶାଗ ପ୍ରକାର ମିଳୁଚି ଆଉ ନୁହେଁ କି?
ହଁ ହଁ ଇୟାଡେ ଆଭେଲେବଲ ଅଛି। ଏର ଆମର ଘରୋଇ ମିଳେ।ଘରୋଇ ଯୋଉ ମାନେ ସବୁ ବିଲ ବାଡିରେ ସବୁ ହୁଏ ସବୁ ଆଣନ୍ତି।ଚାଷୀ ବି କିଛି ଆଣନ୍ତି। ଚାଷୀ କିଛି ଆଣନ୍ତି। ହୁଅ।
ଆମ ଆଡେ ତ ଆଣିବେ ଟିକେ କଣ ପୁଟୁଳା କରିକି ନେଇ ଆସନ୍ତି ବିକ୍ରି କରିବାକୁ ଏତିକି ଟିକେ ଦେଇନଥିବେ ଦଶ ଟଙ୍କା କୋଡିଏ ଟଙ୍କା। ସେହିପରି ରେଟ୍। ନେଇଆନ୍ତି ଆଉ। ସେ ବି ଶାଗ ଗୁଡିକ ଯଦି ଆଣିଲ ପଇସା ଦେଲେ କିଛି କଥା ନାହିଁ। ଟିକେ ଭଲ ଶାଗ ହଅନ୍ତା କି ଭଲ ଶାଗ ନୁହଁ ସେଗୁଡା।
ସେ ସବୁ ପୂର୍ବ ଦିନ ତୋଳିଥିବେ ତାପରନ ନେଇକି ଆସିବେ ଆଉ।
ଶୁଖିଲା ମୁଖିଲା ଶାଗ ଗୁଡାକ ନେଇକି ଆସନ୍ତି। ଯେହେତୁ ଟିକେ ନ ମିିଳେ ତାକୁ ଖାଇବା କଥା ଆଉ। ଆ ଆପଣଙ୍କ ଦେହ ପା ଭଲ ଅଛି?
ହଁ ହଁ ଦେହପା ଭଲ ଅଛି।
ଆଉ କଣ ଖବର କୁହନ୍ତୁ?
ଆଉ ଏଇ ଘର କାମ ଟିକେ ଚାଲିଥିଲା ଏବେ ଟିକେ ବନ୍ଦ ଅଛି। ସେଥିପାଇଁ ଟିକେ ବ୍ୟସ୍ତ ଥିଲି ଆଉ।
ଅ ହୋ। ଘର କାମ କଣ ଚାଲିଛି?
ଏଇ ଛାତ ପଡିଆରଥିଲା ଟିକେ ମୋର ଘର ଟା।
ଆଉ ମୁଁ କହିଲି ରସୁଣ ଜରିଟା ପିଆଜ ଯା ଦିଟା ଅଦା ଖଣ୍ଡେ ନେଇକି ଆସିବୁ। ରସୁଣ ଜରିଟା ଆଣିଚି। ଅଦା ଖଣ୍ଡେ ଆଣିଚି। ପିଆଜ କାଇ?
ଏବେ ସବୁ କାମ ଚା ଚାଲିବ ଏବେ ସବୁ କାମ ଚାଲିବ ଧୀରେ ବୁଝିଲ ।
ଆଜ୍ଞା। ଆଉ ସବୁ କାମ କିଛି ହେଇନି ବଧେ ନୁହେଁ? ତାହାନେ ଆଉ ଛା ଘର ଛାତ ପଡିଲା ଆହୁରି ବାକି ତ ବହୁତ କାମ ରହିଲାଣି।
ହଁ କାମ ହଉଚି ଧୀରେ ଧୀରେ ଦେଖିବା । ପଇସାର ଅଭାବ ପଇସାର ଦେ ଦେଖ କି କାମ କରିବାକୁ ପଡ଼ିବ ମତେ? ଏଁ ଛାତଟା ମୋ କାରଟାର ପଇସା ଟାଣି ନେଇଯିବ ନା ।
ଆଜ୍ଞା।
ଆଉ ପଇସା ଯୋଗାଡ
ସତରେ ଆପଣଙ୍କର କେତେ ପଇସା ପଳେଇ ଲା।
ମୋର ପ୍ରାୟେ ଆ ସାତରୁ ଆଠ ଲକ୍ଷ ପାଖାପାଖି ପଳେଇଲା।
ଆଜ୍ଞା।
ହୁଁ ବନ୍ଦ ବଡ଼ଛ ତା ବଧେ ହେଇଥିବ ଆଉ । ଆଉ ଆଉ କଣ କୁହନ୍ତୁ? ଆ ପଣଙ୍କ ଆଡେ ସବୁ ଚାଷ ବାସ ହେଲାଣି ନା ଚାଷ ବାସ କରନ୍ତିନି।
ଚାଷ ସବୁ ଷ୍ଟାର୍ଟ ହଉଚି ଧୀରେ ଧୀରେ।
ଓ ହୋ।
ପିଛୁ ଏବିଛୁ ହଳ ଫଳ ହବ? ସେଇଜା ହବ।
ହୁଁ।
ହଉ କଁ କୁହନ୍ତୁ ମ୍ୟାଡ଼ାମ କଁ ଗାଧୁଆ ରୋଷେଇବାସ ହବନି?
ହଁ ଗାଧ ବେଳକୁ ଆମର ଆସିଛି ପନିର ଟିକେ ଆଜି ଆଣିଚନ୍ତି, ପନିପରିବା ଗୁଡାକ ଥୁଆ ହେଇଚି, ମୁଁ କହିଲି ସେଇଆକୁ ରୋଷେଇ କରିଦେବି ଖାଇଦିଅ ନା ଆମର ଆଜି ପନିର ଖାଇବାକୁ ଇଛା। ମୁଁ କହିଲି ପନିର ଆଣିଛନ୍ତି ରୋଷେଇ ହବ ଆଉ ଖାଇବେ ଆଉ।
ଆଚ୍ଛା ଆଚ୍ଛା।
ହଁ ଆଜ୍ଞା।
ଆଉ?
ଆଉ ଆପଣ ଡ୍ୟୁଟି ଫୁଟି ଯାଇନାହାନ୍ତି? ନ୍ତି ବୋଧେ?
ନା ଆଜି ଯାଇନି ଟିକେ ।
ହଁ ହଁ।
ବଡ ସିଜି ପତ୍ର କୋଉଟା? ସେଇ ଦି ଦି ବର୍ଷା ପାଗ ଟିକେ ଥିଲା । ସେଇଥିପାଇଁ ଝିକି କହିବେ ତ ବା କାଖରେ ବଥ ହେଇଚି ତ ଚିରି ଦବା ପାଇଁ। ଆଉ ଆଉ କଁ କୁହନ୍ତୁ ମ୍ୟାଡାମ ଅଏବେ ସବୁ ଭଲ ଏପଟେ ଟିକେ ଆମର ଟିକେ ଚାଲିଚି ଏଇ ଟିକେ ଯୋଉ ଆମର ବାହାଘର ଯୋଉ ଭୋଉଣୀଙ୍କର
ହୁଁ।
ବାହାଘର ଭଉଣୀର ଅଛି ତ ଆଉ ସେଇଥିପାଇଁ।
ହୋ ବାହାଘର ପ୍ରିପାରେସନ ଚାଲିଥିବ ବୋଧେ ଆଉ।
ହାଲୋ। ବାହାଘର ସେଇ ମାନେ ଭୋଉଣୀର ଅଛି ତ। ଗ୍ରାମ ଭଡା ତା ଝିଅ।
ହଁ।
ତାର ଅଛି ଟିକେ ସେଇଆକୁ ସେଇଠି ଟିକେ ଯିବି ତାଙ୍କର ଟିକିଏ ଆରେଞ୍ଜମେଣ୍ଟ କରେଇବା ପାଇଁ ସେ ସବୁ କୋହୁଚନ୍ତି ଆସିକି ଭାଇମାନେ ହଁ ଯିବା ଟିକେ ଆଉ ମାର୍କେଟିଙ୍ଗ ଫାର୍କେଟିଙ୍ଗ ପରେ ଅଛି ଟିକେ ଏଇସବୁ ହିସାବରେ ଆଉ।
ଓହୋ ଆଛା ପିଲା କଣ କରୁଚନ୍ତି ଯେ ମ୍ୟାରେଜ କରୁଛନ୍ତି।
ତାଙ୍କର ଦୋ କାନ କରିଛନ୍ତି ଏଇ ଲୁଗାପଟା ଦୋକାନ କରୁଛନ୍ତି ଆଉ।
ଇଏ ତାଙ୍କ ଆପଣଙ୍କ ବଡ ବାପର କଣ ହବ ଗୋଟିଏ ଝି ଝିଅନା ତାଙ୍କର ଆହୁରି ଅଛନ୍ତି ଝିଅ।
ତାଙ୍କର ତିନଟା ଝିଅ।
ହୁଁ ହୁଁ ସମସ୍ତଙ୍କ ମ୍ୟାରେଜ ସର
ଆମର ସରଥିଲା ଏଇ ଗୋଟିଏ ଥିଲା ତାର ହବ ଆଉ।
ଆଉ କଣ ଖବର କୁହନ୍ତୁ?
ଇଏ ହବ ସେଇ ସରିଲା ପରେ ତାଙ୍କର ପରେ ହେଇ ତାଙ୍କର ଦି ଭାଇ ତ ଥିଲେ ଦି ଭାଇ ତିନି ଭ ହଁ ଦି ଭାଇ ବାହାଘର ହେଇଯାଇଚି ଅଲରେଡ଼ି ଏ ଦି ଭୋଉଣୀଙ୍କର ହେଇଯାଇଥିଲା ଆଉ ଖାଲି ହେ ଶବା ଲାଷ୍ଟେରେ ଯିଏ ଅଛି ସେ ତାରି ହବ ଆଉ।
ଆଜ୍ଞାା। ସମସ୍ତଙ୍କର ସରିଛି ଇଏ ସାନ ଆଉ ନୁହେଁ। ହୁଁ।
ଏଇ ବ ପାଗ ଆଜି ହଁ ଆଜି ଭଲ ଅଛି। ପାଗ ଟିକେ ଆଜି ପାଗ ଟିକେ ଭଲ ଅଛି ଏଁ ସେଥିପାଇଁ ଟିକେ କାମ ବି ଥିଲା ଟ କାମ କରିଲେ ହେଇଥାନ୍ତା।କିଛି କିରିପାରିଲିନି ପଛରେ କରିବା କାଲି ଆଡ଼ୁ କରିବା ଆଉ
ଆଜ୍ଞା ତ୍ ଆଉ କଣ କୁହନ୍ତୁ କଣ ଗାଧୁଆ ବେଳକୁ ସବୁ ଆଜି ଆପଣଙ୍କର ରୋଷେଇ ରୋଷେଇ କଣ ଅଛି ଖରାବେ
କାଳେ ରୋସେଇ ଆଜି ସେଇ ମୁଁ ଘରେ କହିିଥିଲେ ଆଣିବେ ପରିବାପତ୍ର ପରିବାପତ୍ର ନେଇ ଆସିଛି ଆଜି ଟିକେ ସାଧା ହବ ।
ମଙ୍ଗଳବାର ଆଉ ସାଧା ଆଉ
ଆଜ୍ଞା ତଳ ପାନି ଉଥେଇବନି ଉପରେ ଆଣ ହଁ।
ହିସାବ ଏ ଗାଧୋଇ ପାଧେଇ ସାରି ଟିକେ ଯିବା ଟିକେ ମୋର କାଖର ଟେ ବଥ ହେଇଥିଲା ତ ଟିକେ ମେଡ଼ିକାଲ ଟିକେ ଯିବି ଦେଖ୍ ହେଇକି ଆସିବି ଆଉ।
ହୁଁ ହୁଁ ହୁଁ।
ଆଉ ଆପଣଙ୍କର ଆଉ କଣ ସବୁ ଘରେ ସମ ଛୁଆ ପିଲା ଭଲ।
ହଁ ସମସ୍ତେ ଭଲ ଅଛନ୍ତି ଆଉ। ସୁଖେ ଦୁଖେ ଆଉ।
ହ ଆମର ଟିକେ ସେ ଭଉଣୀ ପୁଅ ଜଣେ ଆସିଛି। ଟିକେ ଆାଇଁଷ ଆଇଁଷ ହେଇନି ଘର ଆଇଁଷ ଆଣିନି ଘରେ ମନା କଲେ ନାଁ ଆଜି ମଙ୍ଗଳବାର ଆଇଁଷ ଖାଇବିନି। ତମେ କାଲି ଆଣ। କାଲି ଆଣିବି ଆଉ।
ଆଉ ମୁଁ ଟିକେ ଆମ ଏପଟ ବାଡି଼କି ଆସିଲି ଟିକେ ମଞ୍ଜି କିଛି ବର ବୁଣିବାର ଅଛି। ବର୍ଷା ସିଜିନ୍ ଚାଲିଛି ନା। କରି ଜି ଆଉ ଆମର ଗେଣ୍ଡୁ ତଳା ଗୁଡ଼ା ସବୁ ପକେଇବି। ମୁଁ ଛୋଟ ମୋଟ ଗୋଟେ ଛୋଟମୋଟ ଗୋଟେ ୟୁ। ବ୍ଲଗ୍ ଟେ ଅଛି ସେଇଥିରେ ମୁଁ। ସବୁ ସେଗୁଡିକ ଛାଡା ଛାଡି କରେ।
ଆଜ୍ଞା ଆଜ୍ଞା ଭଲ ଭଲ ହେଇଯଉ ଛୋ। ଚୋଟ ମୋଟ ବି ଛାଡିଲେ ବି ଭଲ ଆଯିବ ରେ।
ହଁ ଆଜ୍ଞା ଆଜ୍ଞା ସେଇଥିପାଇଁ ଟିକେ ଆସିଛି ଏପଟ ଆମ ଏପଟ ବାଡିକି ପକେଇ ପକେଇ ତ ମଞଜି ଯିବି ଆ
ଆଚଛା ଆଚ୍ଛା କି କି ଅଛ କାମୀ ସବୁ ଗେଣ୍ଡୁ ଆଉ କଣ
ୁ ହର କରିବାଆ ତଳା ଆଉ
ଆଉ କଣ
କିନ୍ତୁ ହର ଭଳିଆ ଆପଣଙ୍କର ପର ପନିପରିବା ସବୁ ଆମ ଦାଦା ଜଣ ଅଛନ୍ତି ସିଏ ବି ଲଗନ୍ତି ଏଇଆ
ଆଚଛା ଆଚ୍ଛା
ଯାହା ହଉ ଗଛ ପଛ ଲଗେଇବା ବି ଆଜି ଡେଟରେ ବହୁତ ଭଲନହି
ହଁ ହଁ ବର୍ଷରେ ଆମର କଲପଜ ଟିକେ ଲଗେଇଲେ ଟିକେ ଭଲ ହୁଏ ଆଉ
ଆଉ ଆମକୁ ପାଣି ଫଣି ଦବାକୁ ପଡେ ନା
ଆଜ୍ଞା ଆଉ ଠିକ ଅଛି ମ୍ୟାଡାମ ଆପଣ ସହିତ ଆପଣଙ୍କ ସହିତ କଥା ହେଇେ ଖୁସି ନିଲ ଯାଉ ମେଡିିକଲ ଜ୍ୟା୍ ପଢ଼ିବ ଆସିବେ ପୁର ପରେ କଥା ହେବେ କଣଙ୍କ ସହିତ ଆଉ ଆଜ୍ଞା ରହିଲା ଆଜ୍ଞା ମ୍ୟାଡ଼ମ୍ ନମସ୍କାର
ନମସ୍କାର